ହଁ, ଶୁଭିଲା।
ହଁ, କ
କଁ କରୁଚ?
ମୁଁ ଯାଇଥିଲି ଏଇଠି ଟିକେ ମାର୍କେଟ ଆସିକି ଖାଇକି ଟିକେ ମାର୍କେଟରେ ଆସି ଖାଇକି ଶୋଇଚି ଆଉ।
ହୁଁ, କଣ ନଅଟା ବାଜିଲାଣି ମାର୍କେଟ ଯାଇଥିଲ?
ନାଇଁ ନଅ କାଲି ଛଅଟା ସାତଟାରେ ଯାଇଥିଲି ଟା ବେଳେ ଆସିଲି ଆଉ।
ଆଚ୍ଛା। ହଁ ହଁ ଶୁଭୁଚି କିନ୍ତୁ ଭଏସ କଟୁଚି ମଝିରେ ମଝିରେ। ହ୍ୟାଲୋ।
ହଁ କୁହ। ଶୁଭୁନି ମୋ ଭଏସ ତମକୁ?
ହଁ, ଶୁଭୁଚି କିନ୍ତୁ ମଝିରେ ମଝିରେ ଭଏସ କଟୁଚି।
ଓହୋ। ଆଉ ତମେ କଣ କରୁଚ କୁହ?
ମୁଁ ଏଠି ସୋଇଚି।
ଆଉ ଘରେ ସବୁ କଣ କରୁଚନ୍ତି?
ଘରେ ମୋ ମମି ରୋଷେଇ କରୁଛି, ବାବା ସେଇଠି ବସିଚନ୍ତି ମୋ ଜେଜେମା ବି ସେଇଠି ଅଛି ଆଉ ମୁଁ ଏଠି ଶୋଇଚି କଥା ହଉଚି ଆଉ। ତମ କଥା କଣ କୁହ?
ଏ ଏଇଠି ଆମ ଏଇଟୁ ଗୋଟେ ଆଉ ଅଲଗା ଏପଟ ରୁମ ରେ ଗୋଟେ ଆସି ବସିଚି କଥା ହଉଚି ତମ ସହି ତ ଆଉ ଘରେ ସବୁ ମୋ ଦିଦି ପଢୁଛି ସେ ଘରେ ଆଉ ବାବା, ମମି ସିଆଡେ ସବୁ ଅଛନ୍ତି ବାହାରେ ରୋଷେଇ ଘରେ ଆଉ।
ଆଉ ତମକୁ ବୁଲିବା ପାଇଁ ଭଲ ଲାଗେ?
ହଁ, ବୁଲିବା ପାଇଁ ବହୁତ ଭଲ ଲାଗେ।
ହୁଁ, କୁଆଡ଼େ କୁଆଡେ ବୁଲିବାକୁ ଯାଇଚ?
କୁଆଡେ କୁଆଡେ ମାନେ କଣ କହିବି ଚ ଆଁ ବୁଲିବାକୁ ତ ଭଲ ଲାଗେ ମୋ ଦିଦିର ମୋର ଆମେ ସନ୍ଧ୍ୟାବେଳେ ହେଲେ ଟିକେ ମାର୍କେଟ ନ ଗଲେ ହବନି।
ହୁଁ। କିନ୍ତୁ ବାହାରକୁ ମାନେ ତମ ଡିଷ୍ଟ୍ରିକ୍ଟ ତମର ଜିଲ୍ଲା ଛାଡ଼ିକି ତମେ ଆଉ କୁଆଡେ଼ ସବୁ ବୁଲି ଯାଇଚ ଓଡ଼ିଶା ବାହାରକୁ କୁଆଡେ ସବୁ କୁ ଯାଇଚ
ହଁ, ଓଡିଶା ବାହାରକୁ ଯାଇଛି। ଏବେ ବି ଯାଇଥିଲୁ ଆମେ ଏଇଆଃ ଆର ସପ୍ତାହରେ ଯାଇଥିଲୁ ଢେଙ୍କାନାଳ ବୁଲିବାକୁ କପିଳାସ ଶିବ ମନ୍ଦିର ବୁଲିବାକୁ ଯାଇଥିଲୁ। ଫ୍ୟାମିଲି ପୁରା ସମସ୍ତେ ଯାଇଥିଲୁ ସବୁ ବୁଲାବୁଲି କରି ଆସିଲୁ। ଆସିଲୁ ଆଉ ଓଡିଶା ବାହାରକୁ ବି ଯାଇଥିଲୁ ଆର ବର୍ଷ। ଏଇ ଟାଇମରେ ଯାଇଥିଲୁ ମାନେ ଆନ୍ଧ୍ରପ୍ରଦେଶ ଯାଇଥିଲୁ ବୁଲିବା ପାଇଁ କି ଯାଇ ଥିଲୁ ସେଆଡେ ସବୁ ଯାଇକି ତାପରେ ତିରୁପତି ଆଉ ସବୁ ସିଆଡେ ସବୁ ବୁଲାବୁଲି କରିକି ଆସିଥିଲୁ ଆଉ। ତମେ ତମର କଣ ସବୁ ବୁଲାବୁଲି ଭଲ ଲାଗେ ନା ନାଇଁ ତମ
ହଁ, ମୋତେ ବି ବହୁତ ଭଲ ଲାଗେ କିନ୍ତୁ ଏମିତି ତ ବହୁତ ମାନେ ଜାଗାକୁ ଯିବା ପାଇଁ ଇଏ ମିଳିନି। ବେକି ଯେତିକି ଆମ ଓଡ଼ିଶାରେ ଯେତିକି ବାହାରକୁ ବି ସେଇ ଆନ୍ଧ୍ରପ୍ରଦେଶ ହିଁ ମୁଁ ବି ଯାଇଥିଲି ବୁଲିବା ପାଇଁ ଆଉ ଏମିତି କୁ ତ ନାହିଁ ଓଡ଼ିଶାରେ ବାକି ଯୁଆଡ଼େ ଯାହା ବୁଲାବୁଲି ହେଇଛି ଆଉ।
ବୁଲାବୁଲି କରିବାକୁ ତ ବହୁତ ଜାଗା ବାକି ଅଛି ଇଛା ଅଛି ସବୁ ଆଉ ମୋ ଦିଦିର ମୋର ଯିବୁ। ଯାଇନୁ କିନ୍ତୁ ବହୁତ ଜାଗା ଇଚ୍ଛା ଅଛି ଯିବାର ଯିବୁ ଆଉ। ଆମ ପାଖରେ ଜି ପଇସା ହେଇଯିବ ଆମେ ସେବେ ଯିବୁ।
ଓହୋ। ପଇସା କେବେ ହେବ?
ପଇସା ଯେବେ ହବ ଯା କିଛି ଚାକିରି ଯଦି କଲୁ ଯିବୁ ନହେଲେନାହିଁ ଆଉ ଯିବୁନାହିଁ ଆଉ।
ଓହୋ।
ତମେ ଯିବନି କୁଆଡେ ବୁଲିବାକୁ?
ହଁ ଯିବାର ତ ଅଛି କେମିତି ଯିବାର ତ ଅଛି କିନ୍ତୁ ଦେଖିବା କଣ ହେଉଛି କେବେ ଆଉ।
ହଁ ହଁ।
ଉଁ ଆଉ କଣ କୁହ?
ଆଉ ତମର କିଏ ଭାଇ ଭଉଣୀ କଣ ସବୁ ଅଛନ୍ତି କିଏ?
ଭାଇ ଭଉଣୀ ଆମେ ଚାରି ଭଉଣୀ।
ଆଚ୍ଛା। ସମସ୍ତେ କଣ
ହଁ ଟି ଦିଦିର ବାହାଘର ହେଇ ଯାଇଛି। ତାପରେ ମୁଁ ଆଉ ଦି ଜଣ ତ ପଢ଼ୁଛନ୍ତି ପିଜି କରୁଛନ୍ତି। ମୋର ତ ପଢ଼ାପଢ଼ି ସରିଗଲାଣି। ମୁଁ ଦେଖୁଛି ଯବ ଫବ ଦେଖୁଛି ଆଉ।
କଣ ପଡୁଥିଲ ତମେ?
ତମେ ଜାଣିନ?
ମୁଁ କେମିତି ଜାଣିବି।
ମୁଁ ହେଲା ଗ୍ରାଜୁଏସନ୍ ପରେ ନେଟୱାର୍କ ପ୍ରୋବଲେମ ହଉଛି ବୋଧେ ସୁବୁନି ଠିକ ସେ।
ଲୋ
ଯଉ କହୁଥିଲି ଗ୍ରାଜୁଏସନ୍ ପରେ ଏମ୍ ବି ଏ କରୁଥିଲି ତାପରେ ଏବେ ଜବ୍ ଫବ ଦେଖୁଛି। କଉଠି କରିବି ଆଉ।
ଅହଂ ହଁ।
ଆଉ ତମର ଜଏଣ୍ଟ ଫ୍ୟାମିଲି ଆଉ ସବୁ କି ଅଛନ୍ତି ନା କଣ ମୋ ଘରେ କେମିତି କଣ?
ହଁ। ଅଛନ୍ତି କଣ ସବୁ ଥିଲେ ରଜ ପାଇଁ ସବୁ ବୁଲାବୁଲି ସମସ୍ତେ କରିବାକୁ ଆସିଥିଲେ ସବୁ ଘରକୁ ଏବେ ସବୁ ଜଣେ ଜଣ ହେଇ ସବୁ ପଳେଇଲେଣି ଆଉ। ଖାଲି ଦାଦାଖୁଡି ଏରିକା ଥିଲେ ସେମାନେ ସବୁ ଆଜି ପଳେଇଲେ। ସେମାନେ ରୁହନ୍ତି ଆନ୍ଧ୍ରପ୍ରଦେଶରେ ସେ ସବୁ ପଳେଇଲେ ଆଃ ଆ ଆଜି ଘର ଫାଙ୍କା ପୁରା ଆଉ।
ହୁଁ। ସେଇୟା ହୁଏ ଆଉ ପର୍ବପର୍ବାଣି ହେଲେ ସବୁ ବୁଲିବାକୁ ଆସନ୍ତି। ତାପରେ ପଳାନ୍ତି ସବୁ ଆଉ।
ହଁ।
ଆଉ କ
ଆଉ ସବୁ ବି ଆମର ଏ ସବୁ ଛୁଆ ଦାଦା ଖୁଡିରିକା ମଝିଆ ଦାଦାରିକା ଖୁଡି ସବୁ ନାହାନ୍ତି କି? ତ ଯାଇଛନ୍ତି ତାଙ୍କ ମାମୁଁ ଘରକୁ ସବୁ ବୁଲାବୁଲି ପାଇଁ କା ଆଉ ଆସିନାହାନ୍ତି ଏବେ ଯାଏଁ। ଆମେ ଆସିଲୁ ପୁରା ଆଉ ଟିକେ ଘର ଫଇ ହେଇଯିବ ନହେଲେ ଏବେ ଘର ପୁରା ଫାଂକାର ଅଛି ନଳ ଆଉ ରଜରେ ସବୁ କୁଆଡେ ଯାଇଥିଲା ବୁଲାୁବୁଲି ପାଇଁ?
ହଁ ରଜ ତ ବୁଲାବୁଲି ବହୁତ ହେଇଛି ସେମିତି ତ ଆଉ ପୁରୁଣା ମାନେ ଆଗରୁ ଆମ ଛୋଟବେଳେ ଯାହା ସବୁ ରଜର ସବୁ ଜିନିଷ ଥିଲା କିଛି ବି ନାହିଁ ରଜର ଆଉ ସେଗୁଡ଼ାକ ବାକି ଏବେ ସବୁ ମାନେ ଏମିତି ଏବେ ତ ତମର ଗାଡ଼ି ଫାଡ଼ି ହେଇଗଲାଣି ବୁଲାବୁଲି କରୁ ଡେ ଧରିକି ଆଗରୁ ତ ଆମେ ସେଲିବ୍ରେଟ୍ ମାନେ ଅଲଗା ପ୍ରକାର ହେଉଥିଲା ଦୋଳି ଫୋଳି ଗାଁରେ ଲାଗିବ ପାନ ଖାଇବ। ପିଠା ଖାଇବ ସାଙ୍ଗମାନଙ୍କ ଘର ବୁଲିବ ଏମିତି ଥିଲା ଏବେ ତ ସେମିତି କିଛି ନାହିଁ ବାକି ଗାଡ଼ି ଧରିକି ବୁଲିବା କଥା ଆମେ ବି ସେଆ ଭାଇ ଗୋଟେ ଆମେ ଏତି ତିନି ଜଣ ଭଉଣୀ ଏମିତି ବୁଲାବୁଲି ଚାଲିଥିଲା ରଜରେ ସବୁ ଆଉ ବୁଲାବୁଲି କରି ରଜ ସରିଗଲା ଆଉ। ଦୋଳି ବି ଲାଗିଥିଲା ଆମ ଘର ପାଖରେ ଗୋଟେ ଏମତି ଆଉ ଆଉ ତମେ କଣ ପଢ଼ିଛ କଣ ତମ ପାଠ କଣ କେମିତି ଚାଲିଥିଲା?
ପାଠ କଣ ମୋର ବି ସରିଲାଣି ଗ୍ରାଜୁଏସନ ଏ ବର୍ଷ ପିଜି କରିବାର ଅଛି। ଫର୍ମ ପକେଇଛି ଦେଖିବା ଆଉ ପିଜି ଯଦି ହେଲା କରିବା। ମୋର ଅନର୍ସ ରାଜନୀତି ବିଜ୍ଞାନ।
ଆଚ୍ଛା। ଗ୍ରାଜୁ ରାଜନୀତି ତାହେଲେ କରିବାକୁ ଭଲ ଲାଗେ ନାହି ପଢୁଥିଲା ଏମିତି।
ନାଇଁ ଭଲ୍ ଭଲ ଲାଗେନାଇଁ ଏମିତି ପଢୁଛି।
ହଁ ହଁ ସେଇଟା ତ କଥା ହବନି ତୁ ଆଉ କଣ ଏମିତି ଆ ଅନର୍ସ ନେଇଥିଲ ତାହେଲେ ନା।
ହୁଁ ହଁ।
ଆଛା ହଉ ମୋର କିନ୍ତୁ ଥିଲା ଇତିହାସ।
ଓହୋ ଇତିହାସରେ ନାଁ କରିବ ତାହେଲେ ଆଉ।
ହୁଁ ଇତିହାସରେ ନାଁ କରିପାରୁନି ନାଁ ଇଚ୍ଛା ଅଛି କରିବା ପାଇଁ ସେ
ନାଇଁ ନାଇଁ ମୁଁ ଶୁଣିଥିଲି କଣ ଇତିହାସରେ ନାଁ ଅଛି ତମ ଗାଁ ରେ ତମର ସବୁ ନାଁ ଅଛି ନା କଣ?
ତମେ କେନ୍ତି ଜାଣିଲ ତମକୁ ଆମ ଘର ପକେଇବା କି ନାଇଁ କଣ?
ନାଇଁ ମୁଁ ଖବର ନେଇଛି ତମର ଆଉ।
ଆଛା।
ତମ ସାଙ୍ଗେ କଥା ହଉଛି ତମର ଖବର ନ ନେଇକି କଥା ହଉଛି ନା କଣ।
ମୋ ନାଁ କଣ ଗାଁରେ ଭଲ ନା ଖରାପ କଣ ତୁମେ ନେଇଛ ଖବର ତମକୁ କିଏ କଣ କହିଲା ଭଲ ସବୁ କହିଛନ୍ତି ନା? ଖରାପ କହିଛନ୍ତି।
ତମେ ବହୁତ ରାଗିବା
ମୁଁ ରାଗିି ବହୁତ୍ ଏମିତି କହିଲେ ମୋ ନାଁରେ।
ହଁ।
ଓ ହୋ।
ପୁରା ଗାଣ୍ଡ ଅଛି ତମଙ୍କର
ହୁଁ ହୁଁ ତାହେଲେ ମୁଁ ଡନ ଆଉ। ଗାଁ ଡରୁଛି ମାନେ ଆଉ।
ହଁ ସେଇଭଳିଆ ମୁଁ ଶୁଣିବା ପାଇଛି ଗାଁ ରେ ତମ ଘରେ ତମେ ଡନ କୁଆଡେ।
ଆଚ୍ଛା ଆଚ୍ଛା। ତାହେଲେ ଭଲ କଥା ତାହେଲେ ତମକୁ ଇନଫର୍ମେସନ ଭଲ ମିଳିଛି ଠିକ ମାନେ ତମେ ଯଉ ନେଇଚ।
ହୁଁ।
ଠିକ୍ ବୁଝିଛ ଆଉ।
ତ ସାନ ଭଉଣୀ ମାନଙ୍କୁ କଣ ଡରେଇକି ରଖିଛ କୁଆଡେ।
ସାନ ଭଉଣୀ ମାନକୁ ହଁ ଡ଼ରେଇକି ରଖିଛି ଖାଲି ମାନେ କହିବା ପାଇଁ ଡରୁଛନ୍ତି ନହେଲେ ପ୍ରକୃତରେ କେହି ଡରୁନାହାନ୍ତି।
ନାଇ ନାଇଁ ସେ ଯୋଉ କହୁଥିଲେ ସବୁ କଣ ଡରୁନ ଡରେଇକି ରଖିଛ ପୁରା ସବୁ ସବୁ।
ସେ ସାନଟାକୁ ବହେ ମାଡ଼ ହବ ସେ ସାନଟାକୁ ବହେ ମାଡ଼ ହବ ମୁଁ ତାକୁ ମାରିବି ଆଜି।
ମାରିବ କାହିଁକି ସେ କଣ କଲେ?
ଅତ୍ୟଧିକ ଦୁଷ୍ଟ ଫାଜିଲି।
କୋଉଥେରେ ଫାଜିଲି।
ସେ ମୋ ନାଁରେ ଏଇ ଯୋଉ ତମ ଯେମିତି ପାଇଛ ଇନଫର୍ମେସନ ମାନେ ସୂଚନା ତମ ଯୋଉ ଖବର ନେଇଛ ମୋ ନାଁ ରେ। କିଏ ଦେଇଥବ ସିଏ ହିଁ ଦେଇଥବ ନହେଲେ କେମିତି ଜାଣି
ସେ ଖବର ଦବାଟା କଣ ଗୋଟେ ଭୁଲ କାମ?
ଆଉ କଣ ନିଜ ଭଉଣୀ ବିଷୟରେ ଏମିତିଆ କିଏ କୁହେ।
ସେ କଣ ଖରାପ କିଛି ତ କହିନାହାନ୍ତି ଖାଲି କହିଛନ୍ତି ଯେ ମାନେ କଣ ତମେ ଡନ ବୋଲିକି ଘରେ। ତମ ଡରନ୍ତି ସବୁ।
ହଁ ଅବଶ୍ୟ ଠିକ୍ କହିଛି। ହଉ ଦେଖିଆ ମୁଁ ତାକୁ ପଚାରିବି ଆଉ କଣ କହିଛି ସେ ଆଉ।
କାଇଁ ମୁଁ ତ କହିନି ସେ କହିଚନ୍ତି ବୋଲି।
ତମେ ତ ଏବେ କହିଲ ସେ ତ କହିଛନ୍ତି କିଛି ଭୁଲ କହିନାହାନ୍ତି।
ମୁଁ ଏମିତି ତମକୁ କହୁଥିଲି ଯେ ଯଦି କହିଛନ୍ତି ବି କିଛି ଭୁଲ କହିନାହାନ୍ତି ତ।
ତମେ ଯଦି ଲଗେଇନ ତ ଏବେ ଲଗଉଚ ଯଦିଟା।
ନା ନା ଲଗେଇଥିଲି ନା ନେଟୱାର୍କ ପ୍ରୋବ୍ଲେମ୍ ପାଇଁ ସୁଭିନଥିବ।
ନାଇ ନା ନାଇ ନେଟୱାର୍କ ପ୍ରୋବ୍ଲେମ୍ ହଉଥିଲା ଆଗରୁ ଏବେ ହଉନି।
ନା ନା ତମେ ଭୁଲ ଭାଲ ଶୁଣୁଛ ରେ।
ମୁଁ କିଛି ଭୁଲ ଶୁଣୁନି।
କିଛି ତମ ଭଉଣୀ ଦେଇନାହାନ୍ତି ଖବର ମୁଁ ମୋର ଖବର ଜଣିଛି ତମ ଭଉଣୀ ଭଲ ବୋଲିକି ସମସ୍ତେ ଗାଁରେ ଆଡେ କହିଲେ ସାନମଣିଟା।
ଠିକ୍ ଠିକ୍ ମତେ ଖରାପ କହି ତାକୁ ଭଲ କହିଲେ ନା ହଉ ତାହେଲେ।
ଖରାପ ବୋଲି ତମକୁ କହିନାହାନ୍ତି ତ।
ଆଉ ତାହେଲେ ହଁ ମୁଁ ଖରାପ ନୁହଁ ମୁଁ ରା ଗି ଆଉ ଡରେଇକି ସମସ୍ତକୁ ରଖଛି ଆଉ ଠିକ
ଆଉ।
ହୁଁ ଆଉ କଣ କୁହ ଖାଇବା କଣ ରାତିରେ ତମର?
ରାତିରେ ମୋ ମମି କଣ କରୁଚି ମୁଁ ଜାଣିନି।
ହଉ ହୋ ଆମର କିନ୍ତୁ ରୁଟି ସନ୍ତୁଳା ହଉଛି ମୁଁ କ୍ଷୀର ଭାତ ଖାଇଦେବି କହିଛି।
କାହିଁକି ରୁଟି ସନ୍ତୁଳା ଭଲ ଲାଗେନି କି?
ନା ଭଲ ଲାଗେନି।
ଆଚ୍ଛା ହଁ ସେଇଆ ମୁଁ ଆଉ ରୁଟି କ୍ଷୀର ଟିକେ ପକାଇଦେଇକି ଭାତ ଖାଇଦେବି। କୁଟି ସନ୍ତୁଳା ମନା କଲେ ଖାଇବା ପାଇବା ପାଇଁ ଆଉ।
ତମ ଭଉଣୀ କଣ ଖାଇବେ ରୁଟିି ସନ୍ତୁଳା ନା ତମ ସାଙ୍ଗରେ ଭାତ କ୍ଷୀର।
ତା ଇଚ୍ଛା ସିଏ ଗୋଟେ ରୁଟି ବୋଧେ ଖାଇବ ଆଉ ମୋ ସାଙ୍ଗେ ଦିଟା ଭାତ ଖାଇବ ଆଉ।
ଏମିତି ହୁଏକି?
ହୁଁ ସେମତି ହିଁ ହୁଏ। ସେ ରୁଟି ଖାଇବ ଭାତ ଖାଇବ କହିବ ମୁଁ ସବୁ ଖାଇବି।
ନାଁ।
ହୁଁ। ପତଳାଟେ ବହୁତ କଣି ହଲୁଥବ ଆଉ ଜଣେ ଭଣି ପଢୁଛି।
ସିଏ କଣ ଖାଇବେ?
ସିଏ ରୁଟି ସନ୍ତୁଳା ହିଁ ଖାଇବ ସିଏ କ୍ଷୀର ଭାତ ଖାଏନି ତ ସେଥିପାଇଁ ରୁଟି ସନ୍ତୁଳା ନଲେ ପରଟା ମମି ତା ପାଇଁ କରିବ ଆଉ ପରଟା ସନ୍ତୁଳା ନହେଲେ ଖାଇବ ଆଉ
ଅହ। ସେ ଭଉଣୀ କୁଆଡେ ତମ କଥା ଏତେ ମାନନ୍ତିନି ତମ ଉପରେ ତମେ ଟିକେ ରାଗିକି କହିଲେ ସିଏ ବି ତମ ସାରେ ଜିଦି କରନ୍ତି।
ତମେ ଏତିକି କଥା ଜାଣିଚ ମୁଁ କାଲି କଥା ହେବି ରଖୁଛି।
କାଇଁକିି ବା?
ତମେ ଏତେ କଥା ମୋ ନାଁରେ କଣ କହୁଛ? ସିଏ ଶୁଣିବ ମୁଁ ଏବେ ତମେ ଏମିତି କହିଲ ନା ମୁଁ ଏବେ ଯାଇ ତାକୁ ପଚାରିକି ଆସିବି ମୁଁ କଣ?
ମୁଁ ଯାହା ଗାଁ ରୁ ତମର ଖବର ପାଇଛି ନା ଆଉ